ଗୁଡ଼ ଆଫ୍ଟରନୁନ୍।
କଣ କରୁଥିଲେ?
ନାଇଁ ଏଠି ମୋ ପୁଅକୁ ଟିକେ ଖୁଆଇକି ଆଇଁଲି ତ, ଏଠି ଶୁଆଇବି ବୁଲିକି ସେମାନେ ଗପୁଛନ୍ତି। ହଁ ନାଇଁ ନାଇଁ ମାନେ ଆଜି ବହୁତ ମାନେ ବିରକ୍ତ କରଇ ଦଉଛି ଯେ ଆଉ ଯାକି ବହୁତ ମୁଁ କାନ୍ଦିଲିଣି ଆଜି ଆରେ ମୁଣ୍ଡ ପୁରା ହଁ ପା, ମୁଣ୍ଡ ପୁରା ଖରାପ କରିସାରିଲାଣି ପୁରା, କେ
ମାନେ କଥା ଶୁଣୁନି ଶୁଉନି
ମାନେ ଆମର ଆଉ ଗୋଟେ ଭଣଜା ଅଛି ତ, ଆଉ ସେ ତା ସାଙ୍ଗରେ ତାକୁ ଖାଲି ତାକୁ ଖାଲି ଏ ମାନେ ଧରୁଛି ପୁରା ଯାବୁଡିକି ଧରୁଛି ଛାଡୁ ନାହିଁ ନା ଟୋଟାଲ କହିକି ତାକୁ ବାଡଉଛି ଏଲିଫଣ୍ଡ ଘୋଷୁଛି ହୁଁ। ଆଉ ଯାଇକି ତାକୁ ପାଟି କରି କରି ଶୁଣୁନି ଯେ, ଯାଇକି ଏମିତି ହେଇକରି ଘରେ କବାଟ ଦେଇକି ପଶିଲି, ମୁଁ କହିଲି ଜମା ବାହାରିବିନି, ତୁ ତୋର ଯାହା କରୁଛୁ କରୁଥା ବାହାରେ
ଓହୋ, ଶୋଇଶୁଆ ପଇଲେ ଟିକେ ଅଲଗା କାମ କି କଣ ଟିକେ କରିବେ ବସିବେ ଫ୍ରିରେ ଟିକେ, ଆଉ ନାଁ କି?
ହଁ ହଁ ବା ଟିକେ ମନେ ବସୁନି ଟିକେ ଥୟ ହେଇକି
ହଁ ହ।
ଆପଣ କଣ କରୁଛନ୍ତି?
ଖିଆପିଆ ସରିଲାଣି?
କଣ କହିଲେ?
କହିଲି ଖିଆପିଆ ସରିଲାଣି ତମର ସବୁ?
ନାଇଁ ନାଇଁ ଖିଆପିଆ ସରିନି, ରୋଷେଇ ସରିଗଲାଣି
ଓହୋ।
ଆଉ ରୋଷେଇ ସରିଗଲାଣି ଖିଆ ପିଆ ସରିନି।
କଣ ହେଇଛି ଆଜି ରୋଷେଇ ଚିକେନ?
ରୋଷେଇ ଆଜି ହେଇଛି ମଟନ।
ମଟନ୍
ହଁ ଅ।
ସେପଟେ କଣ ଆପଣଙ୍କର ପିଓର ମଟନ ମିଳେ ଭଲ।
ହଁ ସେମତି ଗୋଟେ ଗୋଟେ ଜାଗାରେ ଭଲ ମିଳୁଛି, ଗୋଟେ ଗୋଟେ ଜାଗାରେ ଭଲ ମିଳୁନି।
ଓହୋ, କଣ କେତେ ରେଟ୍ ଅଛି ସେପଟେ?
କଣ କହିଲେ?
ମୁଁ କହିଲି ସେପଟେ କଣ କେତେ ରେଟ୍ ଅଛି?
ହଁ ସେଇ ସାତଶହ ପଚାଶ ଆଠଶହ ଏମିତି ତ।
ସେମ ରେଟ୍ ଆଉ, ଏଇଆଡେ ଆମର ବି ସେଇଆ।
ହଁ ହଁ ଆଉ ଆଜି କଣ ଖିଆ ପିଆ କଣ ହେଇଛି?
ସକାଳେ ଯାହା ଖିଆଥିଲା ଜଳଖିଆ ଟିକେ, ମୁଁ ଗାଧେଇନି ଏ ପର୍ଯ୍ୟନ୍ତ।
ହଁ ହଁ କାମରେ ବ୍ୟସ୍ତ ଆଉ ନାଇଁ।
ଏଇ କାମରେ ବଷ ତ ଆହୁରି ବର୍ଷା ଟା ଯୋଉ ହଉଛି ଯୋଉ ପାଗ ମାନ୍ଦା ଖାଇ ପିଇ ଖାଲି ଶୋଇଆ କଥା ଆଉ
ହଁ, ହଁ, ହିଁ ହିଁ, ବର୍ଷା ହଉଛି ନାଇଁ!
ରାତିକିରୁ ହେଇଥିଲା। ଏବେ ଏଇ ଦି ଘଣ୍ଟା, ତିନି ଘଣ୍ଟା ହେଲା ଛାଡିଛି ସକାଳୁ ଆଉ।
ହ ହଁ, ଆଉ-ଉଁ ରୋଷେଇ କଣ ଆଜି? ତମର କଣ ଅଛି? ବୁଧୁବାର ତ ଅଛି! ଆଉ କଣ ନା ଖାଅନି?
ନାଇଁ, ମୋର ସାତ ଦିନି ଯାଁକେ ବୁଲଲେ ମୁଁ ଖାଇବି?
କାହିଁକି?
ମୋର ଏମିତି ବାର ଅବାର କିଛି ନାହିଁ।
ଓହୋ।
ହଁ।
ସବୁବେଳେ ଖାଅ! ମାନିବ ନା ଯାହାବି ହେଲେ।
ମାନିବା ମ୍ୟାରେଜ୍ ଫ୍ୟାରେଜ୍ ହେଇସାରିଲା ପରେ ଦେଖିବା।
ଓହୋ! ତାହାଲେ, ମ୍ୟାରେଜ କରିନ? ହଁ ହଁ ହଁ ହିଁ ହିଁ ଅହୋ ଆ ତା, ହେଲେ ଚଳିବ।
ହଁ। ଏଇ ବର୍ଷେ ଦେଢ ବର୍ଷ ଆଉ ଚଳେଇବା। ଆଜି ମାନେ, ବିନ୍ଦାସେ ଖାଇ ପିଇକି ବୁଲିବା। ତା'ପରେ ଚି ଦେଖିବା ଆଉ।
ହେଁ ହେଁ ହେଁ, ହଁ।
ନାଇଁ, ଏବେ ତ ଆର ମାସ ଆଡ଼ୁବ୍ ବୋ-ବୋଲବମ୍ ମାସ ଆରେ ନା।
ହଁ, ବୋଲ୍ ବମ୍ ଆସୁଛି ଯେ, କିନ୍ତୁ ବୋଲ୍ ବମ୍ ଟା ଯଦି ଯଦି ଏମିତି ବର୍ଷା ହବ। ତାହେଲେ, କାଉଡ଼ିଆ ମାନେ ଚାଲିବାକୁ ବହୁତ ଭଲ।
ହଁ।
ମୁଁ ବି ବଲ୍ ଭମ୍ ଯାଇଛି। ଚନ୍ଦନପୁରୁରୁୁ ପୁରୀ।
ଆପଣ ଯାଆନ୍ତି?
ସିଟ୍ ଉପରେ। କଣ କହିଲେ?
ମୁଁ କହିଲି ଆପଣ ଯାଆନ୍ତି?
ଶୁଣାଗଲା ନି।
ଆପଣ ଯାଆନ୍ତି ବି?
ହଁ, ମୁଁ ତ ଗୋଟେ ବର୍ଷ ଯାଇଥିଲି। ଆଉ ଯାଇନି ଆଉ।
ଓହୋ! ସେ ଗୋଟେ ଚାଲିଲା ଏଳେ, ଗୋଟେ ମଜା ଲାଗେ ଆଉ।
ବର୍ଷା ଟା ହଉଥୁବ।
ହଁ, ହଁ।
କଣ କହିଲେ?
ହଁ, ମୁଁ କହିଲି ଗୋଟେ ବର୍ଷ ଯାଇଥିଲି, ଆଉ ଯାଇନି।
ଓହ! ଏବ ହଁ, ମୁଁ ସବୁ ବର୍ଷ ଯାଏ ଆଉ।
ଓହୋ।
ଆଉ ଏଇ ବର୍ଷ କୁଆଡେ କଣ ପ୍ଲାନିଙ୍ଗ୍ କରସନ୍ତି, ଯିବେ ନା ଯିବେନି?
ହଁ, ଅଛି ତ ମୁଁ ସେଇଆପା ଭାବୁଛି, ମାନେ ଯଦି ବର୍ଷା ଯଦି ହୁଏ ତାଲେ ଯିବି। ଆଉ ଯଦି ଖରା ହେଲା ତାହେଲେ, ଚାଲିକି ଯାଇହବନି। ନି ମାନେ, ଗୋଟେ ଯୋଉ ବର୍ଷ ଯାଇଥିଲି, ତିନି ବର୍ଷ ହବ ଯାଇଥିଲି। ଏଁ ମାନେ ଗୋଡରେ ପୁରା ଏତେ ଜୋର ଖରା ହଉଥାଏ ଯେ, ସେଦିନ ବର୍ଷା ଟୋଟାଲ୍ ହେଲା ନାଇଁ। ମାନେ, ଏତେ ଜୋର୍ ଖରା ହେଲା ଯେ, ମୋ ଗୋଡରେ ପୁରା ଫୋଟକା ମାନେ, ପୁରା ଆବୁ ଟାଇପ୍ ର ଆଳୁ ଟାଇପ୍ ର ହେଇଗଲା ସବୁ।
ଆଉ ଚାଲିିଲେ ତା'ପରେ ବି?
ହଁ।
ମୁଁ କହିଲି, ତା'ପରେ ବି ଚାଲିକି ଯାଇପାଇଲେ।
ଯା ଚାଲିକି ଆମର ପୁର ପୁରା ଗୋଇଇଠିରେବା ମାନେ ଏମିତି ପାଦକୁ ପୁରା ଉଠେଇ ଉଠେଇକି ଚାଲିଲି ଗୋଇଠିରେ ଦି ପାଦ ଯାକ ହେଇଗଲା। ଆଉ ସମସ୍ତେ କହିଲେ ଯାଇକି ଗାଡି କରିଦବ ନହେଲେ ତୁ ଗାଡିରେ ନହେଲେ ଯାହା ଭରି। ଆଉ ଚାଲିକି ଯାଇପାରିବୁନି ମୁଁ କହିଲି ଯେତେ କଷ୍ଟ ହଉ କିନ୍ତୁ ମୁଁ ଚାଲିକି ଯିବି ମୁଁ କିନ୍ତୁ ମୋ ବାପା ମୋ ସାଙ୍ଗରେ ଯାଇଥିଲେ ନା। କିନ୍ତୁ ପ୍ରକୃତର ମୋ ବାପା କିନ୍ତୁ ମତେ ବହୁତ କଷ୍ଟ କରିୁଛନ୍ତି ମୁଁ କଣ? ଫୋଟକା ସକା ସେ କଷ୍ଟ କରିଚିସେ ମୋ ମୋ ବାପା ମେ ଗୋଟେ ହାତ ଧରି ଧରିକି ବହୁତ କଷ୍ଟ କରିଛନ୍ତି।
ଗାହା ଭୋଗାଣ ତାରୁ ଗଲେ ତ ଆପଣଙ୍କ ସ୍
ମୁଁ କହିଲି ମୁଁ କହିଲି ମୁଁ ଗାଡିରେ ଟୋଟାଲି ଯିବିନି ଯେତେ କଷ୍ଟ ହଉ ସିଏ ମତେ ଆଣିଛନ୍ତି ମାନେ ଏତେ ବାଟ। ପୁରୀ ଠୁ ମୁଁ ଆଉ ମାନେ ବେଶୀ ପାଦ ଲଗେଇ ପାରିନି ସେ ପୁରା ମାନେ ଟୁଙ୍କା ଟୁଙ୍କା ହେଇଗଲା। ଆଉ ଲଗେଇ ପାରିଲି କିନ୍ତୁ ଗଲି ଯୋଉଟା ସାତ୍ କେତେଟାରେ ପହଞ୍ଚିବା କଥାଉ ସେଇଠି ନଅଟା ସାଢ଼େ ନଅଟା ହେଇଗଲା ଆଉ
ହୁଁ ହୁଁ ହୁଁ
ଆଉ ସିଏ ଯୋଉ ସେଠି ଯୋଉ ଏବେ ତ କଣ ଆଉ ସିଷ୍ଟମ ହବଣି ମୁଁ ଜାଣିନି ତିନି ବର୍ଷ ଳେ ଯୋଉ ବାରଗେଟ ବୁଲିଥିଲା ସେଥିରେ ପୁଣି ଯୋଉ ଢିମା ଡିମା ପଥର ଏଇ ବମ୍ବାରେ ସେ ତ ଯୋଉ ବାଜି ଯାଉଥଏ। ମୋର ପାଣି ଢଳା ହେଇଯାଉଥାଏ ମୋତେ ଲାଗୁଥାଏ ମାନେ ସତ କଥା କହିବା ଗଲେ ଭଗବାନ ନା ଭଗବାନ ସେ ଟାଇମରେ ପରୀକ୍ଷା ନିଅନ୍ତି।
ପରୀକ୍ଷା ନଉଥିଲେ ଦେଖିବା ମାନେ ଦୃଢ ମନ ସ ରେ ଆସୁଛନ୍ତି ନା ଏଇ କଷ୍ଟକୁ ନସଇକି ପଳଉଛନ୍ତି।
ହଁ ବା ସେ ଟାଇମରେ ମାନେ ପରୀକ୍ଷା ଆଉ ବାହୁଙ୍ଗୀ ମାନେ ଭାରି ହେଇଗଲା ପୁରୀ ଜଷ୍ଟ କ୍ରସ୍ କରିଛି ପୁରୀ ମନ୍ଦିର।
ହଁ
ବାହୁଙ୍ଗି ଏତେ ଜୋର ଭାରି ହେଇଗଲା ଯେ ମୁଁ ଆଉ କାନ୍ଧରେ ଥୋଇପାରିଲିନି। ହଉ ଯା ଯେତ୍ ଏତିକ କଷ୍ଟରେ କିନ୍ତୁ ଗଲି ହାରି ଗଲି ହାରି ଢାଳିଲି ଠାକ୍ ରକଂପାଖେ ଆଉ ଯାହା ମାନେ ଇଚ୍ଛା ଥିଲା ପୁରୀ ମନ୍ଦିର ଟିକେ ବୁଲିଥାନ୍ତି। ଆଉ ଜଗା ଦର୍ଶନ କରିକିରି ଟିକେ ଲହଢି ଘରିକା ସମୁଦ୍ରରେ। ଆଉ ସତ୍ ତିିକ ହେଇ ପାରିଲାନି ମୋ ପୋଡ ତ ଆଉ ଲଗେଇ ହେଲାନି ନା?
ଆଚ୍ଛା ଆଚ୍ଛା ତାପ ଆଚ୍ଛା ତାପରେ ତ କିଛି ଗୋଟେ ଭଲ କାମଟେ ହେଇଥିବ। ଏତେ କଷ୍ଟ ସଇକି ଯାଇଛନ୍ତି ମାନେ ହଁ ଯା
ବହୁତ ଭଲ କାମଟା କଣ କି ମୋର ବେବି ହଉନଥିଲା ମୁଁ ସେଇଠୁ ଗୋଟେ ବର୍ଷ ସେଇଠିକି ଯାଇଥିଲି। ଯସ ସେଇ ଗୋଟେ ବର୍ଷଠୁ ତ ମୋର ତା ପଛରେ ତ ମୋର ହଁ ବେବି ହେଲା ଆଉ ତ ଯାଇପାରୁନି ଆଉ।
ଆଚ୍ଛା ଆ୍ଛା ନାଇଁ ଏତେ ପରୀକ୍ଷା ନେଇଛନ୍ତି ମାନେ କିଛି ତ ଗୋଟେ ଭଲ ଗଲେ ଆଉ କିଛି ଗୋଟେ କଣ ସବୁଠୁ ବଡ କାମଟେ କରୁଛନ୍ତି।
ହଁ ତାପରେ ବି ମୁଁ କିଛି ମାଗିକି ଯାଇନଥିଲି ଠାକୁରଙ୍କୁ। ମାନେ ଏମତି ସମସ୍ତେ ଯାଆନ୍ତି ତ ଗୋଟେ ଖୁସିରେ ପଳେଇଲେ ଆଉ
ଆଚ୍ଛା। ଆ ର ରଜକୁ କଣ କେମତି ସେଲିବ୍ରେସନ ହେଲା ଆପଣଙ୍କର?
ରଜରେ ହ ସେମିତି ତ ଭାଇ ମହୋତ୍ସବ ପଡିଥିଲା ଯାଇଥିଲୁ ଆଉ
ଆଚ୍ଛା। ହୁଁ ପୋଡ୍ ପୋଡ ପିଠା କରିଆସିଛି।
କଣ କହିଲେ?
ପୋଡ଼ପିଠା।
ହଁ ପୋଡପିଠା କରିଥିଲି ଚକୁଳି ପିଠା ତ କମନ କଥା ଆଉ।
ହଁ।
ଆଉ ତମର କଣ ସ୍ପେଶାଲ ରଜର କଣ କଲ?
ରଜରେ ଆମର ତ ରଜ ସେଲିବ୍ରେସନ ହଉନି ଜାରିପାରନ୍ ପାଞ୍ଚ ବର୍ଷ ହେଲା ଆଉ
ହଁ।
ଏବଳା ଅଛି ନା ଆପଣଙ୍କ ଆଡେ ଥିବ ବି ସବୁଆଡେ ସେଟା ଅଛି। ରଜକୁ କିଏ ଚାଲି ଯାଇଥିଲେ ଯେପର୍ଯ୍ୟନ୍ତ ତ ନୂଆ ମେମ୍ବର ଆସିନାହାନ୍ତି କି ଶୁଭ କାମଟେ ନ ହେଇ ମାନେ ପାଳନ କରାଯାଏନି ନା ଆପଣଙ୍କ ଆଡେ ନାହିଁ।
କଣ କହିଲେ କଣ?
ଧର ଧର ସପୋଜ ରଜରେ କିଏ ଏକ୍ସପାୟାର କରିଗଲେ।
ହଁ ହଁ।
ତ ଯେପର୍ଯ୍ୟନ୍ତ ସେଇ ରଜ ଦିନରେ କିଛି ଖୁସି ଖବର ନହେଇଛି ରଜ ପାଳନ କରା ହୁଏନି ଆମର ଏପଟେ ଅ ଛି
ହଁ ନାଇଁ ଆମର ଏପଟେ ସେମିତି ନାହିଁ ତ। ଆମର ଏମତି ବର୍ଷିକିଆ ହୁଏ। ହବ ତା ପଛରେ ଯାହା ହବ ଆଉ
ନାଇଁ ବର୍ଷିକିଆ ହେରିକି ହୁଏ କିନ୍ତୁ ମାନେ ଯେ ପର୍ଯ୍ୟନ୍ତ କିଛି ଗୋଟେ ଖୁସି ମାନେ କଣ କହିଲେ ଶୁଭ କାମଟେ ନ ହେଇଛି ସେ ପର୍ଯ୍ୟନ୍ତ ସେଲିବ୍ରେସନ କରା ହୁଏନି ଆଉ। ସବୁ ନୂଆ ଫ୍ୟାମିଲି ମେମ୍ବର କି ବାହାଘର କି କଣ ଏମିତି ଗୋଟେ ଆଉ ଯାହାହେଲେ ଗଟେ ହେଲେ ଯାଇକି ରଜ ସେଲିବ୍ରେଟ ହବ।
ଓହୋ!
ଆଜ୍ଞା।
ହଉ ତାହେଲେ ହେଇଥିବ ବତେ ମୁଁ ଆମର ଏପଟେ କିନ୍ତୁ ସେମିତି ସିଷ୍ଟମ ନାହିଁ।
ଅହଃ।
ଆଉ କଣ ଖିଆପିଆ?
କଣ କହିଲେ? ହ୍ୟାଲୋ।
କେତେବେଳେ କଣ ଖାଇବ ପୁଣି?
ଏବେତ ହେଲା ଗୋଟେ ଏବେ ଗାଧେଇ ଯିବା। ଗାଧେଇକି ଆସିଲା ବେଳକୁ ଖାଇପିଇକି ଅଫିସ କାମ ଟିକେ କରିବା ଏଠୁ ଚାରିଟା ହେଲେ ତ ଖେଳିବାକୁ ଯିବା ଆଉ। ଖେଳଟା ନହେଲେ ଭଲ ଲାଗୁନି ଆଉ।
ଅହଃ ଖେଳିବାକୁ ବି ତା ସାଙ୍ଗେ ଯାଉଛ ତାହେଲେ ନାଇଁ?
ହଁ ହଁ ମାନେ ଏ ନିଶା ହେଇଯାଇଛି ପୁରା ଯୁଆଡେ ଗଲେ ବି ଯେମିତି ହେଲେ ସାଢେ ତିନିଟା ତିନିଟା ଭିତରେ ଆସିକି ଘରକୁ ଆସିକି ବଷା ହଉଛି ଆସିବୁ ମାନେ ମିଛ କହିକି ବି ଆସୁଛୁ ଭାରି। ଖେଳିବା ପାଇଁ
ଅହଁ ଅହଁ। ଓ ହଉ ଆମେ ଏବେ ରଖିବାଁ ଆଜ୍ଞା।